ହ କଣ କର କଣ କରୁଛନ୍ତି?
ଏଇ ରୋଷେଇ ଆଉ କଣ ଆପଣ?
ଆଚ୍ଛା ଏବେ ତ ଆମର ରୋଷେଇ ହେଇନି ଏବେ ଜଳଖିଆ ଖାଇଥିଲୁ ପରେ ରୋଷେଇ ବି ହବ ଆଉ
ବର୍ଷା ହଉଛି ନା।
ଆଉ ଆପଣଙ୍କ ଆଡେ ବର୍ଷା ହଉଛି ହଁ।
ବାବାରେ କୁହନ୍ତୁନି? କାଲିଠାରୁ ବର୍ଷା ପୁରା ହଉଛି।
ହଁ ବା। ବର୍ଷା ଦିନ ବର୍ଷା ରହିବ।
ଲଘୁଚାପ ବର୍ଷାଟା ଆଉ
ଲଘୁଚାପ ବର୍ଷାଟା ହଉଛି ଏବେ। ତା ପରେ ବର୍ଷା ଦିନ ବର୍ଷା ହବା ନିହାତି ଦରକାର ବି। ଯେହେତୁ ଚାଷୀମାନେ ଏଁ ଧାନ ଅମଳ, ତ ରୁଆରୁଇ କରିବେ। ବର୍ଷା ନହେଲେ, ତ କେମିତି ରୋଇ ପାରିବେ?
ହୁଁ। ଆଉ କଣ ଖାଇଛନ୍ତି?
ସକାଳୁ ଇଟିଲି ଆଉ ଘୁଗୁନି ଖାଇଥିଲୁ। ଆପଣ?
ବନେଇଥିଲେ ନା?
ନାଇଁ କିଣିକି ଆଣିଥିଲୁ। ହୁଁ।
ମୁଁ କିଛି ଖାଇନି ଏପର୍ଯ୍ୟନ୍ତ। ରୋଷେଇ କରି ସାରିଲା ପରେ ଗାଧେଇବି, ତାପରେ ଖାଇବି।
ଆଛା ହଁ ହଁ।
ଆଉ କଣ କୁହନ୍ତୁ ଆଉ କେମିତି ଅଛନ୍ତି?
ହୁଁ ଭଲ ଅଛି ଆପଣଙ୍କ ଦେହ ଠିକ୍
ଘରେ ସମସ୍ତେ ହଁ ମୁଁ ଠିକ ଅଛି ଘରେ ସମସ୍ତେ ହୁଁ ହୁଁ। ଆଚ୍ଛା।
ହଁ।
ଆଉ କଣ କୁହନ୍ତୁ?
ନାଇଁ ଆଉ ଆଗକୁ ତ ରଥଯାତ୍ରା ଆସୁଛି। ଆଉ ଆପଣ ଯିବେ କି ନାହିଁ ବୁଲାବୁଲି କରିବା ପାଇଁ ପୁରୀକୁ? କଣ ପ୍ଲାନିଂ ରହିଛି ଆପଣଙ୍କର?
ପୁରୀ କି ଯିବାର ଅଛି ଭଗବାନଙ୍କ ଜଗାର ଡୋରି ଲାଗିଲେ ସିନା ଯିବ ନ ସେମିତି କଣ ଯାଇ ହବ?
ଯୋଉଁ ଡୋରି କଥା ଅଛିରେ ବା ଡୋରି ନ ଲାଗିଲେ, କେବେ ବି ଯାଇପାରିବନି ଭଗବାନଙ୍କ ଦର୍ଶନ କରିବା ପାଇଁ।
ଆଜ୍ଞା।
ଆଉ ଆପଣଙ୍କ ଗୋଟେ ରଥଯାତ୍ରା ହଉଛି ନା?
ହଁ ଆମର ଇଆଡେ ରଥଯାତ୍ରା ଭଲ ହୁଏ। ଉଁ ଆ ଆଜ୍ଞା ସ ସବୁଆଡେ ତ ର
ଗୋଟେ
ଆମର ଏପଟେ ତିନିଟା ରଥ ହୁଏ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଆଜ୍ଞା ଏ ସାଉଣ୍ଡ ସାଉଣ୍ଡଟା ଆସୁଛି। ସାଉଣ୍ଡଟା ହଉଛି।
ହଁ। ମୁଁ କହିଲି ତିନିଟା ରଥ ହୁଏ। ତିନିଟା ରଥ ହୁଅନ୍ତି ଏପଟରେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଆଜ୍ଞା।
ତାପରେ ଏଇଠି ବହୁତ ଦୋକାନ ବ
ଆମର ବି ଏପଟେ ଯେହେତୁ ଆମର ଓଡିଶା ଏଠାର ରଥଯାତ୍ରା ଗୋଟେ ବହୁତ ବଡ଼ ପରମ୍ପରା ଆମର ଆଗରୁ ରହିଛି। ବଡ଼ ପର୍ବ ବୋଲି ଆମେ କୁହେ। ଏ ରୁ ରଥଯାତ୍ରା ତ ସବୁ ଆଡେ ହଉଛି। ଆମ ଆଡେ ବି ହଉଛି। ଆମ ଆଡେ ମାନେ ତିନିଟା ରଥ ତ ହୋଇପାରୁନି। ଯେହେତୁ ମାନେ ଗୋଟେ ରଥରେ ଆମର ଯୋଉ ରଥ ଯାତ୍ରା କରାହଉଛି ତିନି ଠାକୁରଙ୍କୁ। କିନ୍ତୁ ଗୋ ଟିକେ ରଥରେ ରଖିକି ଇ-କୀର୍ତ୍ତନ କୀର୍ତ୍ତନ ମଣ୍ଡଳୀ ସବୁଆଡୁ ଆସିଥାନ୍ତି। ଏ ଯେମିତି କି ବାଡି ଖେଳ ହୁଏ। ଆଉ ଲୋକମାନେ କୀର୍ତ୍ତନ କରି କରି ନେଇଥାନ୍ତି। ରଥ ଟାଣିଥାନ୍ତି। ଆଉ ପୁ-ଠାକୁରଙ୍କୁ ପୂଜା ଅର୍ଚନା କରା କରାହେଇଥାଏ। ଆମର ଏପଟେ ସେମିତି ହୋଉଛି। ତାପରେ ସେ ରଥଯାତ୍ରା ଦିନ ଯୋଉ ଠାକୁରଙ୍କ ପାଖରେ ଖେଚେଡ଼ି ଭୋଗ କରାହେଇଥାଏ। ସମସ୍ତେ ପିଲାମାନେ ଖେଚେଡ଼ି ଭୋଗ ଖାଇଥାନ୍ତି। ଆଉ ଭୋଗ ବି ମାନେ ବଣ୍ଟା ହୁଏ। ଯୋଉ ଚକୋଲେଟ ଫିଙ୍ଗା ହୁଏ। ଆଉ ଭୋଗ ଦିଆହୁଏ। ତାପରେ ରସଗୋଲା ଥାଏ ରସଗୋଲା ବି ରଥ ଯାତ୍ରା ଦିନ ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
କୁହନ୍ତୁ ଆଜ୍ଞା।
ହଁ। ହଁ ଆମର ଏପଟେ ଏମିତି ରଥଯାତ୍ରା ହଉଛି ସମସ୍ତେ ଛୋଟ ଠୁ ବଡ଼ ପର୍ଯ୍ୟନ୍ତ। ତୀର୍ଥ ଟାଣିଥାନ୍ତି ଭଲ ଧୁମ୍ ଧାମ୍ ରେ ହୋଉଛି। ଆଉ ଆପଣ କେମିତି କଣ ରଜ ସେଲୁସନ୍‌ କଲେ?
ରଜ ବହୁତ ବଢିଆ ସେଲିବ୍ରେସନ ହେଲା। ଏ ସେ ଆମର ରଜ ଉତ୍ସବ ହେଇଥିଲା। ଅ ରଜ ତିନି ଦିନି ପୁରା ଫାଷ୍ଟ ରଜଟା ଟିକେ ବର୍ଷା ହେଲା। ବାକି ଦ୍ଵିତୀୟ ରଜ ତୃତୀୟ ରଜ ଭଲରେ ସେ ମାନେ ପାଳନ କରାଗଲା। ଆ ଆମର ଏପଟେ ବହୁତ ଦୋଳି ଲାଗେ ସ ବହୁତ୍‌ ଜାଗାରୁ ବି ପିଲା ଆସଛନ୍ତି ଦୋଳି ଖେଳିବା ପାଇଁ। ଆଉ ଯୋଉମାନେ ସବୁ ବାହା ହେଇଯାଇଛନ୍ତି ସେମାନେ ବି ଆସନ୍ତି। ଆଉ ବାହାରେ ଯୋଉମାନେ ରୁହନ୍ତି ସେମାନେ ବି ଆସନ୍ତି। ତାପରେ ଆମର ଏପଟରେ
ଘରକୁ ବା ବିିବାହିତା ଝିଅ ମାନ ନିହାତି ଆସିବେ ନା।
ଆଜ୍ଞା ଆଜ୍ଞା ଆମର ପୋଡ ପିଠା ଏପଟରେ ତ ମାନେ ରଜରେ ପ୍ରସିଦ୍ଧ। ପୋଡ ପିଠା ଟା ଯାହା ବି ହେଲେ ହେଇଥିବ ସବୁ ପିଠା ଭିତରେ ପୋଡ ପିଠା ଟା ହବ। ତାପରେ ମଣ୍ଡାପିଠା ଆରିସା ପିଠା। ଉଁ ଚକୁଳି ପିଠା ଏରା ସବୁ ହେଇଥିଲା। ତାପରେ
ବିଭିନ୍ନ ପ୍ରକାର ପିଠା ବନେଇଥିଲେ ଆଉ।
ହଁ ତାପରେ ମାଂସ ହେଇଥିଲା।
ବହୁତ ବଢିଆ କଥା ହଁ ଯେହେତୁ ଥିଲା ଭଲ। ହଁ ରଜପାନ ତ ନିହାତି ରହିବା ଦରକାର ରଜରେ। ଯେହେତୁ ରଜ ମହୋତ୍ସବ ହୋଉଛି ରଜ ପାନ ନ ଖାଇଲେ ବି ରଜ ପରିକା ଲାଗିବନି। ହୁଁ।
ହଁ ଦଶ ତାପରେ ସେଟେ ଅଛି। ବହୁତ ପ୍ରକାର ମସଲା ପକେଇକି ଦିଅନ୍ତି।
ହଁ। ଆମର ଗୋଟେ ଅଛି ଶିବ ମନ୍ଦିର ବଡଟେ। ଆଜ୍ଞା।
ଆପଡେ ସେପଟେ ଚାଷ ସବୁ ଲାଗିଲାଣି ଫସ ଆପଣଙ୍କର ସେପଟେ ଫସଲ ସବୁ ଲାଗିଲାଣି?
ଫସଲ ସବୁ ଲାଗ
କଣ କଣ ଲଗେଇଛନ୍ତି?
ଏମିତି ଆମର ଏପଡେ ଲାଗିଚି ଭେଣ୍ଡି, କାକୁଡି, ଜନି, କଲରା ଆଉ କଞ୍ଚା ଲଙ୍କା, ମକା ତାପରେ ବି ଧାନ ପାଇଁ ବି ତଳି ମାନେ ପଡିଯାଇଛି। ଧାନ କୁ ପାଣିରେ ଯୋଉ ବତୁରେଇ ଗଜା କରନ୍ତିନି ନା ଜାଣିଥିବେ। ଏ ଗଜା କରାହଇ ତଳି ପଡିଛି ତଳି ହେଇି ତଳି ହେଇସାରିଲା ପରେ ରୁଆ ଗୁଇ ହବ ବିଲ ବି ଚାଷ ହେଇଯାଇଛି। ହବ ତାପରେ ଧାନ ଗଛ ବଡ ହେଲେ ବ ତାକୁ ବି ଧାନ ଗଛ। ତାପରେ ବାଛିବା ପାଇଁ ଯାଆନ୍ତି। ମୋର ଏମିତି ସବୁ ଧାନ ଅମଳ କରିଥାଉ। ଯେହେତୁ ବର୍ଷା ତ ନିହାତି ପନିପରିବା ଲଗେଇ କାରଣ। ଖରା ଦିନେ ଆଜ୍ଞା ସରୀ ଯେହେତୁ ବର୍ଷା ଦିନ। ହଁ କହିଲି ପା ଯେମିତି କି ଆମର ବାଇଗଣ, ଭେଣ୍ଡି ସବୁ କହିଲି ଏବେ। ଲାଗେ ଯେହେତୁ ବର୍ଷା ଦିନ ପାଣିର କିଛି ଅସୁବିଧା ନଥାଏ ସେଥିପାଇଁ ଫସଲ ଭଲ ହେଇଥାଏ। ଟିକେ ବାଇଗଣ ଗୁରା ପୋକ ଲାଗି ଯାଇଛି କାରଣ ଯେହେତୁ ଅଧିକ ବର୍ଷା ହେଲେ ବାଇଗଣ ରେ ପୋକ ଲାଗେ ନା। ହଁ ତ ସେଥିପାଇଁ ଔଷଧ ବି ପଡୁଛି ଆଉ ହଉ ତାପରେ ଖରା ଦିନ ଫସଲ ବେଶୀ କିଛି ହୁଏନି ଖାଲି ଶୀତ ଦିନେ କରିଥାଉ ଏଇ ଯୋଉ ବର୍ଷା ଦିନେ କରିଥାଉ ଯେହେତୁ ମାନେ ପାଣି ଟା ଅସୁବିଧା ହୁଏ ଖରାଦିନେ ସବୁ ଆଡ଼େ କୂଅ, ପୋଖରୀ ଶଖିଯାଏ ଖରାଦିନ ଆଉ ବର୍ଷ। ଯୋଉ ଫସଲ କିଛି କରିହୁୁଏନି ସେଥିଲାଗି ଯା କିି ବର୍ଷା ଦିନେ ଆମର ବିଭିନ୍ନ ଫସଲ କରିଛୁ।
ଆଛା ଏପଟେ ବାଲିଯାତ ଯାତ୍ରା ଆମର ପ୍ରସିଦ୍ଧ ଆପଣ ବାଲଯାତ୍ରା ଆସନ୍ତୁ ବୁଲି। ଏ ଆଉ ବାଲିଯାତ୍ରା ଆମର ବାଲିଯାତ୍ରା ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଜାଣିଛି।
ହଁ ଏପଟେ ବାଲିଯାତ୍ରା ପ୍ରସିଦ୍ଧ ଆମର ବହୁତ ପ୍ରକାର ଦୋଳି ପଡେ ଏଠି। ଆଉ ବଜାର ପୁରା ବହୁତ ପ୍ରକାର ଜିନିଷ ସବୁ ବିକ୍ରି ହୁଏ ହଁ ଦୋକାନ ବଜାର ପଡେ ବହୁତ ପ୍ରକାର ମାନେ କୁଟୀର ଶିଳ୍ପ ଯୋଉଟା ହାତ ତିଆରି ଜିନିଷ ଚାନ୍ଦୁଆ ଫାନ୍ଦୁଆ ହେଲା ଆମର ଆଚାର, ପାମ୍ପଡ଼ ସବୁ ଏଗର ସବୁ ବିକ୍ରି ହୁଏ ଆଉ ବହୁତ କୁଡୁ ମାନେ
ମାନେ ଆଉ ମାନେ ଯ ଯଉର ଆଉ। ବହୁତ ମାନେ ମାଣ ଯେଉଁ ଗହଣୀ ସବୁ ବିଭିନ୍ନ ପ୍ରକାର ନଡ଼ିଆ ଇଏରେ ଆସି ଥିବ
ଆଜ୍ଞା ଆଜ୍ଞା ଆଜ୍ଞା ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ସବୁ ଉପ ଉପକରଣ ସବୁ ଏଠି ବିକ୍ରି ହୁଏ ଆଉ। ଆଉ ଆପଣଙ୍କର ଠୁଙ୍କା ପୁରୀ ବି ପ୍ରସିଦ୍ଧ ଏଠି। ଠିକାର ଠିକ ଅଛି ଠୁଙ୍କାପୁରି।
ମତେ ବହୁତ ବଢିଆ ଲାଗେ ଖାଇବାକୁ।
ତାପରେ ଚାଟ, ଗୁପଚୁପ, ଦହିବରା ଏତ ମାନେ ସବୁବେଳେ ପଡୁଚି।
ପସନ୍ଦ ଥାଏ ଆ କିନ୍ତୁ ଖାଇବାକୁ ସବୁ ଝିଆପିଲା ମାନଙ୍କର ଆମର ଏଇ ଆଇସ୍କ୍ରିମ, ଗୁପଚୁପ୍, ଚାଟ, ଠୁଙ୍କାପୁରୀ ଏ ସବୁ ଭାରି ପସନ୍ଦ ଥାଏ ନା କି।
ହଁ ଯେ ହେଲେ ମାନେ ଧର ଦେଖିଲେ ଧର ଡେଲି ଡେଲି ଖାଇଲେ ସେଇଟାକୁ ଇଚଛ ହୁଏନି ଖାଇବାକୁ।
ଇଚ୍ଛା ହୁଏନି ଆଜ୍ଞା ଆଜ୍ଞା କିନ୍ତୁ ମାର୍କେଟ ଯିବେ ମାନେ ସେଇଟା ହିଁ ଖାଇବାକୁ ହିଁ ମନ ଖାଲି ଆଗ୍ରହ ହବ। ନାହିଁ ମତେ ଏଇଟା ଖାଇବ ଗୁପଚୁପ୍ ଖାଇବାଟା ବହୁତ ପସନ୍ଦ ଆସେ ଗୁପଚୁପ ଟା ନିହାତି କିନ୍ତୁ ଖାଇବା ଆଜ୍ଞା।
ହଁ ହଁ।। ବର୍ଷା ତ ଲାଗିକି ପୁରା ରହିଛି ଆଉ ଆଜି। ପୁରା ହବ ବର୍ଷା ପୁରା ଆହୁରି କଣ ଦି ଦିନ ହବ ବର୍ଷା।
ନାହିଁ ଲାଇନ ବି ନାହିଁ ବର୍ଷାଦ ରହୁଛି ବହୁତ ହଇରାଣ ମାନେ ଅସୁବିଧା ହଉଛି। ଯେହେତକ ପ୍ରୋବ୍ଲେମ ଅଛି ଲାଇନ କଟି ଯାଇଛି ଲାଇନ ନଥିଲେ ବି ଆମେ କିଛି ବି କରିପାରିବାନି ଯେମିତି କିି। ଏ ଗୋଟେ ଫୋନ ଟା ଚାର୍ଜ ବସେଇ ପାରିବାନି, କି ଗୋଟେ ରୋଷେଇ ବି କରିପାରିବାନି ଯେମତି। ଆଉ ମାନେଟୁଲୁ ଯାହାର ତ ନଳକୂଅ ଥିବ ସେ ପାଣି ଯେହେତୁ। ଟୁଲୁ ମାରିକି ନେଲେ ଏରୁ ପାଣି ଆଣି ପିବାନି କାଢିବାକୁ ପଡ ବହୁତ ଅସୁବିଧାର ସମ୍ମୁଖୀନ ହେଇ ଥାଏ। ଲାଇନ୍ ନଥିଲେ ସେଥିପାଇଁ ଆମର ବି ସେବେ ଅସୁବିଧା ହଉଛି। ଦେଖାଯାଉ ବର୍ଷା କେବେ ଛାଡୁଛି ଆଉ।
ବର୍ଷା ଆଉରି ଦି ଦିନ ହବ ଲଘୁଚାପ ଅଛି ନା।
ଆଜ୍ଞା
ଆଉରି ବୁଧବାର
ଲଘୁଚାପ ରହିଛି ନ୍ଯୁୁଜ ଦେଖଉଛି।
ଆଜ୍ଞା ଆପଣଙ୍କ ସେପଟେ ଲାଇନ କଟି ଯାଇଚି ନା, ହଁ-ହ ହଁ ପଢ଼ାପଢ଼ି ସଇଲାଣି ସଇଲାଣି ଆପଣଙ୍କର?
ଗଢା କଥା କଲିଟ୍ ଗ୍ରାଜୁଏସନ୍ କଂପ୍ଲିଟ୍।
ଆଛା ମୋର ବି ସେ ଗ୍ରାଜୁଏସନ୍ କଂପ୍ଲିଟ୍।
ହ ଆଜ୍ଞା
କରୁଚନ୍ତି କୋଉଠି ନା କଣ?
ନାହିଁ ଜବ୍ କି ନାହିଁ ଏବେ ଘରେ ଅଛୁଁ ଜବ୍ କରିନୁ କିଛି।
ଆଚ୍ଛା ଆଉ ଆଉ କଣ କୁହ?
ଆଉ ଏବେ ବର୍ଷା ଲାଗି ବସିଛୁ ଦେଖାଯାଉ ବର୍ଷା କେବେ ଛାଡୁଛି ଲାଇନ କେବେ ଆସୁଚି। ହୁଁ ରୋଷେଇ ଏବେ ହବ ଷ୍ଟା ବନାହବ ରୋଷେଇ ତ ଆଜି ସ ଯେହେତୁ ଶନିବାର ଅଛି। ଏ ମାନେ କିଛି ସାଧା ଉପରେ ଆଇଟମ୍ ହବ ଆ ଯେମ୍ କି ଡାଲମା କରାହବ ଆଉ ଶାଗ ଭଜା ହବ ଆଉ ପୋଟଳକୁ ମସଲା ଦେଇକି ବନାହବ। ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରିବି।
ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆଜ୍ଞା
ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା, ବୋଉ, ଭାଇ, ଭଉଣୀ, ମୁଁ ସମସ୍ତେ ଅଛନ୍
ଆଚ୍ଛା ହଉ ଠିକ୍ ଅଛି ହଉ ଆପଣ କେବେ ଆସନ୍ତୁ ଆମ ଆଡେ ଆଉ ଆ
ଆଜ୍ଞା ନିହାତି ନିହାତି। ଧନ୍ୟବାଦ୍ ରଖୁଛି।
ଆଜ୍ଞା ଆଜ୍ଞା